ହ୍ୟାଲୋ ହ୍ୟାଲୋ
କଣ ଭଲ ହଁ ଭଲ ଅଛନ୍ତି କି
ଆଜ୍ଞା
ଆଉ ଦେହପା କେମତି ଅଛି
ହଁ ଦେହପା ଭଲ ଅଛି। ଆପଣଙ୍କ
ଆପଣ କଲେଜ ଯାଉଥିଲେ ନା କଣ ପା
ଆଜ୍ଞା ମୁଁ କଲେଜ ଯାଉଥିଲି କଟକରେ ରହି ପଢୁଥିଲି
ହଁ ହଁ ମୁଁ ଶୁଣିଥିଲି ତ ସେଥିପାଇଁ ପଚାରିଥିଲି
ଆପଣଙ୍କ ଦେହ ପା ଭଲ ଅଛି ନା
ହଁ ହଁ ଭଲ ଅଛି
ଆପଣ କୋଉ କଲେଜରେ ପଢୁଥିଲେ।
ମୁଁ କଟକ ର ସିଟି କଲେଜରେ ପଢିଥିଲି
ଓହୋ ଏ ସରିଗଲାଣି
ଆଜ୍ଞା ପ୍ଲସ ଟୁ ସରିଗଲାଣି ପ୍ଲସ ଥ୍ରୀ ପାଇଁ ଫର୍ମ ଆବେଦନ କରିଛି ଆସିନି କିଛିଇ
ହଁ ଶବରୀ ଶ୍ରୀକ୍ଷେତ୍ର ଯାଇଛନ୍ତି
ସାବର ଶ୍ରୀ କ୍ଷେତ୍ର ଆଜ୍ଞା।
କୋରାପୁଟ?
କୋରାପୁଟର ଜିଲ୍ଲାରେ ଅବସ୍ଥିତ।
ହଁ କୋରାପୁଟ ଜିଲ୍ଲାରେ ସବରୀ ଶ୍ରୀକ୍ଷେତ୍ର ଅବସ୍ଥିତ। ଉପରେ ଉଁ କଳା ଠାକୁର ରହୁଛନ୍ତି ହଁ। କାଳିଆ ବଳିଆ ସୁଭଦ୍ରା ଉପରେ ପୂଜା ପାଉଛନ୍ତି। ପାହାଚରୁ ଟିକେ ତଳକୁ ଆସିଲେ ଶବରୀ ଶ୍ରୀକ୍ଷେତ୍ରର
ଆଜ୍ଞା।
ଭାରତର ସବୁ ଶୈବ ପିଠର ମୂର୍ତ୍ତି ରହିଛି ସେଠାରେ।
ଆଜ୍ଞା।
ତାଙ୍କୁ ଦେଖିଲେ ନିଜେ ମାନେ ଏତେ ଆତ୍ମହରା ହେଇଯିବେ ଖୁସିରେ।
ଆଜ୍ଞା।
ମୁଁ ଯାଇଥିଲି ଆଉ ଦର୍ଶନ କରିକି ଆସିଛି। ବହୁତ ଭଲ ଲାଗିଲା।
ଆଜ୍ଞା।
ଆଉ କୁଆଡେ ବୁଲିବାକୁ ଯାଇନାହାନ୍ତି?
ଆମେ ଯାଇଥିଲୁ ଏବେ କପିଳାଶ ଯାଇଥିଲୁ।
ଆଉ କପିଳାସ କହୁନାହାନ୍ତି କପିଳାସ ବିଷୟରେ କଣ? କେମିତି ଦେଖିଲେ କଣ? ଏତ ଢେଙ୍କାନାଳ ଜିଲ୍ଲାରେ ନାହିଁ ଅବସ୍ଥିତ।
ଆଜ୍ଞା। ଏ କପିଳାସ। ନା ଢେଙ୍କାନାଳ ଜିଲ୍ଲାରେ ଅବସ୍ଥିତ ଏହା ଓଡିଶାର ପ୍ରସିଦ୍ଧ ଶୈବ ପୀଠ ମାନଙ୍କ ମଧ୍ୟରୁ ଗୋଟେ। ପ୍ରସିଦ୍ଧ ଶୈବ ପୀଠ।
ହଁ ହଁ ଶୈବ ପୀଠ।
ହୁଁ ଅଧିଶତ ଦେବତା। ଏଠାରେ ଭଗବାନ ଶିବ ଶ୍ରୀ ଚନ୍ଦ୍ରଶେଖର ମହାଦେବ ରୂପରେ ପୂଜା ପାଆନ୍ତି।
ଚନ୍ଦ୍ରଶେଖର ହଁ।
ଏହାର ଆଜ୍ଞା ଏହାର ପ୍ରାୟ ଉଚ୍ଚତା କପିଳାସ ପାହାଡର ଉଚ୍ଚତା ପ୍ରାୟ ଦୁଇ ହଜାର ଦୁଇଶହ ଅଣଚାଳିଶ ଫୁଟ୍ ପ୍ରାୟ ଛଅଶହ ବୟାଶୀ ମିଟର।
ହୁଁ ହୁଁ ହୁଁ ହୁଁ।
ତାପରେ ହ୍ୟାଲୋ।
ହଁ କୁହନ୍ତୁ ମୁ ଶୁଣୁଛି।
ଆଜ୍ଞା ଆଜ୍ଞା ଆରେ ପାହାଡ ଚଢିବା ମନ୍ଦିରକୁ ପହଞ୍ଚିବା ପାଇଁ ପ୍ରାୟ ତେରଶହ ବାଉନଟି ସିଡିି ରହିଛି। ସଡ଼କ ପଥ ମଧ୍ୟ ଯିବାର ବ୍ୟବସ୍ଥା ଅଛି। ଇତିହାସ ଏ କୁହାଯାଏ ଯେ ଏଇ ସ୍ଥାନର କପିଳା ମୁୁନି ତପସ୍ୟା କରିଥିଲେ ତାଙ୍କ ଅନୁସାରେ ତାଙ୍କ ନାମ ଅନୁସାରେ ଏଇ ସ୍ଥାନଟି ନାମ କପିଳାସ ହୋଇଛି।
ଓ ହୁଁ।
ତାପରେ ଏଥିରେ ମୁଖ୍ୟ ପର୍ବ ମହାଶିବରାତ୍ରି ରେ ଲକ୍ଷାଧିକ ଭ ସମାଗମ ହୁଏ ହୁଅନ୍ତି। ତାପରେ ଶ୍ରାବଣ ମାସରେ ମଧ୍ୟ ବହୁ ସଂଖ୍ୟକ କାଉଡିଆ ଭକ୍ତ ଜଳାଭିଶେକ କରିବାକୁ ଆସନ୍ତି।
ହୁଁ।
ତାପରେ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ କପିଳାସ ପାହାଡ ଘନ ଜଙ୍ଗଲ ସବୁଜ ପରିବେଶ ହଉ ବିଭିନ୍ନ ବନ୍ୟଜନ୍ତୁ ମଧ୍ୟ ପାଇଁ ମଧ୍ୟ ପରିଚିତ। ଏଠାରୁ ଚାରି ପାଖରେ ଦୁ ଦୁ ଦୃଶ୍ୟ ଅତ୍ୟନ୍ତ ମନୋରମ ଦେଖାଯାଏ।
ହୁଁ।
ଏହାର ପୌରାଣିକ କଥା କପିଳାଶ ରାମ ଭଗବାନ ଶିବଙ୍କ ପବିତ୍ର ତୀର୍ଥ କ୍ଷେତ୍ର ଲୋକ ବିିଶ୍ୱାସ ଅନୁଯାୟୀ କପିଳା ମୁୁନି ଏ ପାଡରେ କଠୋର ତପସ୍ୟାକରି ଥି ଥିଲେ ତାଙ୍କ ଭକ୍ତିରେ ପ୍ରସନ୍ନ ହୋଇ ଭଗବାନ ଶିବ ଏଠାରେ ଚନ୍ଦ୍ରଶେଖର ମହାଦେବ ରୂପରେ ବିରାଜମାନ ହୋଇଥିଲେ। ସେଇ କାରଣରୁ ଏଇ ସ୍ଥାନକୁ କପଳାସ ବୋଲି କୁହାଯାଏ।
ହୁଁ
ତାପରେ ଏହା ଲକ୍ଷାଧିକ ଲକ୍ଷାଧିକଙ୍କ ଶ୍ରଦ୍ଧାଳୁ ଦର୍ଶନ ପାଇଁ ଆସନ୍ତି ଭଗବାନ ଶିବଙ୍କୁ ବେଲ ୍ର କ୍ଷୀର ଜଳ ଓ ଧୂପ ଦୀପରେ ପୂଜା କରାଯାଏ। ସାରା ରାାତି ଭଜନ କୀର୍ତ୍ତନ ଜାଗରଣ ବ୍ୟାକରଣ ହୁଏ ଏହା ମାସ ମାହା ଶିବରାତ୍ରରେ ହୁଏ ଆଉ
ହଁ
ତାପରେ ଆପଣ
ମୁଁ ତ ଏଇ ବର୍ଷ ଯିବାକୁ ବାହାରିଛି ଆଉ।
ଆଜ୍ଞା
ବସ ର ସୁବିଧା ଅଛି।
ଆଜ୍ଞା ଏହା ପ୍ରାୟ ଶୀତ ଋତୁ ଏବଂ ଶ୍ରାବଣ ମାସ ସେ ଭ୍ରମଣ ପାଇଁ ବହୁତ ଭଲ ସମୟ।
ହୁଁ ଁ ଆମେ ସବୁ ସାଙ୍ଗମାନେ ଚିନ୍ତା କରୁଛୁ ଯେତି ଯିବୁ ଶ୍ରାବଣ ମାସରେ ଦର୍ଶନ କରିକି ଆସିବୁ ନହେଲେ ଶୀତ ଦିନ ଯିବୁ ଆଉ।
ଆଜ୍ଞା
ହୁଁ ଶୀତ ଦିନ ଗଲେ ଭଲ।
ଆଜ୍ଞା
ଆଉ କୁଆଡେ କୁଆଡେ ବୁଲିଲେ?
ଆଉ ଢେଙ୍କାନାଳ ଯାଇଥିଲୁ ସେଠଥିରେ ଆମେ ଯାଇଥିଲୁ ଆମର କ୍ଷୀରଚୋରା ଗୋପୀନାଥ ବାଲେଶ୍ଵର
ହୁଁ ରେମନା
ଆଜ୍ଞା
ରରେମୁନା ହଁ ବାଲେଶ୍ୱର ରରେମୁନା ଅବସ୍ଥିତ। କ୍ଷୀରଚୋରା ଗୋପୀନାଥ
ଆଜ୍ଞା
ଆଖଣ୍ଡଳମଣି ଯୋଉ ଅଛି ସେ ଏଇ ପାଖରେ ଭଦ୍ରକ ଆରରି ହୁଁ ଭଦ୍ରକ ଆରଡି ଗ୍ରାମରେ ଅବସ୍ଥିତ। ବା କଥା କିନ୍ତୁ ଏ ଯେଉଁ କ୍ଷୀରଚୋରା ଗୋପୀନାଥ ହେଉଛନ୍ତି ଗୋପୀନାଥ ହସେ ଆଉ ବିଷ୍ଣୁୁର ଅବତାରୁ ଆଉ।
ତାପରେ ଏରେ ପଞ୍ଚଲିଙ୍ଗେଶ୍ଵର ଯାଇଥିଲୁ
ପାଞ୍ଚଲେଙ୍ଗେଶ୍ଵର ପଞ୍ଚଲିଙ୍ଗେଶ୍ୱର ସେ ପାଣି ଭିତରେ ହାତ ମାରିଛନ୍ତି?
ହଁ ହାତ ମାରିଲେ ସେ ପାଞ୍ଚ ଜଣ ଲିଙ୍ଗ ଦେରୁ ହାତବ ଟିକେ କଥା କଥା ତ ଅଛି ଯେ ସେଇ ଲିଙ୍ଗକୁ ଯିଏ ସ୍ପର୍ଶ କରିବ ଆଉ ଯିଏ ମାନସିକ ରଖିଥିବ ତାହାର ହଁ କିଛି ପ୍ରୋବ୍ଲେମ ଥିବ
ଆଜ୍ଞା
କିଛି ଅସୁବିଧା ଥିବ ସେ ସେ କି ହାତ ମାରି ଠାକୁରଙ୍କୁ ମାନସିକ ରଖିବ ଆଉ ଯାହା ପାଇବ ତାହା ନିଜେ ଖାଇଦବ ତାପରେ ତାର ସେଇ କାର୍ଯ୍ୟଟି ସଫଳ ହୋଇଯିବ।
ଆଜ୍ଞା
ଏମିତି କଥାକଥିତ ଅଛି ପଞ୍ଚଲିଙ୍ଗେଶ୍ୱର ଙ୍କ ର।
ଆଜ୍ଞା।
ବହୁତ ଭଲ ଲାଗେ ସେଠି
ଆଜ୍ଞା ଏହା ନୀଳଗିରି ନୀଳଗିରି ପାହାଡର ପାଦଦେଶରେ ଅବସ୍ଥିତ।
ହୁଁ।
ଏଥିରେ ବିଶେଷ ଆକର୍ଷଣ ପାଞ୍ଚଟି ଲିଙ୍ଗ ସବୁବେଳେ ଝରଣା ପାଣି ତଳେ ରହିଥାଏ ଭକ୍ତମାନେ ପାଣି ଭିତରେ ହାତ ଦେଇ ଶିବଲିଙ୍ଗ ସ୍ପର୍ଶ କରି ପୂଜା କରନ୍ତି ଚାରି ପାଖରେ ସବୁ ଜଙ୍ଗଲ ପାହାଡ ଝରଣା ଥିବାରୁ ଏହା ଏକ ସୁନ୍ଦର ପର୍ଯ୍ୟଟନ ସ୍ଥଳ ମଧ୍ୟ ଅଟେ।
ଆଚ୍ଛା।
ଦର୍ଶନ ସର୍ବୋତମ ସମୟ ହଉଛି ଏମାନଙ୍କର ଅକ୍ଟୋବରରୁ ଫେବୃୟାରୀ ଏବଂ ଶ୍ରାବଣ ମାସରେ ଏଠାରେ ପରିବେଶ ବହୁତ ସୁନ୍ଦର ଥାଏ। ବର୍ଷା ଋତୁରେ ଝରଣା ସୌନ୍ଦର୍ଯ୍ୟ ବଢିଯାଏ କିନ୍ତୁ ପଥ ପିଛୁଳ ହେଇପାରେ ତେଣୁ ସାବଧାନ ସହିତ ଯିବା ଆବଶ୍ୟକ।
ହଁ। ତାଲରୁ କଂ ହଁ।
ହୁଁ।
ଆଉ। ଆଛା ଆପଣଙ୍କ ଘରେ ସବୁ କେମିତି ଅଛନ୍ତି? ମା ଜେଜେମା ଭଲ ଅଛନ୍ତି?
ଭ ଭଲ ଅଛନ୍ତି ଆଜ୍ଞା ର
ଆଉ ଚାଷବାସ ଉପରେ କେମିତି ଆପଣ କରନ୍ତି?
ଆଜ୍ଞା ଚାଷ ବାସ ଆମ ମୁଁ କରରେ ନା ବାପା କରନ୍ତି। ମୁ ଆମ ଏଠାରେ ଧାନ ଚାଷ, ବିରି, ମୁଗ
ବାଦାମ ଚାଷ ହୁଏ? ବାଦାମ ଚାଷ ହୁଏ?
ଆଜ୍ଞା। ବାଦାମ ଚାଷ ଆମରଁ ବାଦାମ ଚାଷ ମାନେ ଚିନାବାଦାମ ଚାଷ ଆମର ହୁଏ।
ହଁ ଚିନା ବାଦାମ।
ଆଜ୍ଞା ବାଦାମ ଟା ଆମ ଏକ ଲାଭଜନକ ତୈଳବାଜ ଫସଲ ଏହା ଖରିଫ ଓ ରବି। ଉଭୟ ଋତୁରେ ଚାଷ କରିଥାଏ ବା ଜଳବାୟୁ ମାତ୍ରା ପଚିଶ ରୁ ତିରିଶ ଡିଗ୍ରୀ ସେଲସିଅସ୍ ଥିବା ଆବଶ୍ୟକ। ଭଲ ଖରା ନିଷ୍କାସନ ବାଲୁକା କିମ୍ବା ଦୁ ଅଂଶ ମାଟି ଉପଯୁକ୍ତ।
ହୁଁ ହୁଁ।
ତାପରେ ବିହନ ମାନେ ବିହନ କେମିତି ଆମେ ବାଛିବା। ତାପରେ ପ୍ରତି ଏକର ଚାଳିଶି ରୁ ପଚ ଚାଷ ଲଙ୍କଣ ବିହନ ଆବଶ୍ୟକ। କିସମ ଅନୁଯାୟୀ ପରିବର୍ତ୍ତନ ହୋଇପାରେ ଆଉ। ତାପରେ ବୁଣା ଧାରେ ଧାଡିରୁ ଢାଡି ବୁଣିବା ଆବଶ୍ୟକ ତିରିଶ ରୁ ପଇଁଚାଳିଶ ସେମିତି ଢାଡିରୁ ଢାଡି ଗଛରୁ ଗଛ ଦଶ ରୁ ପନ୍ଦର ସେମି ରହିବା ଆବଶ୍ୟକ। ଓ ବିହନ କୁ ଚାରି ରୁ ପାଞ୍ଚ ସେମି ଗଭୀରରେ ଆଜ୍ଞା ବିହନ କୁ ଗଭୀର ରୁ ଚାରି ପାଞ୍ଚ ସେମି ଉ ଗଭୀରରେ ବୁଣିବା। ତାପରେ ସାର ପ୍ରୟୋଗ ହୁଏ ଗୋବର ଖତ ଦୁଇ ତିନି ମାନେ ପ୍ରତି ଏକରକୁ ଦୁଇରୁ ତିନି ଟନ ବ୍ୟବହାର ହୁଏ।
ସାର ପ୍ରୟୋଗ କରୁଛନ୍ତି ନା, ଏବେ ତ ସବୁ ସାର ଦିଆହଉଛି
ଆଜ୍ଞା ମୂର୍ତିକା ଅନୁଯାୟୀ ରାସାୟନିକ ସାର ପ୍ରୟୋଗ କରାଯାଏ ଆଉ।
ହୁଁ।
ତାପରେ ଏ ଜଳସେଚନ ବର୍ଷା କମ ହେଲେ ଫୁଲ ଫଳ ହେବା ସମୟରେ ସଚେତନ ସଚେନ ହୁଅନ୍ତୁ। ଦିଅନ୍ତୁ ତାପରେ ଅମଳ। ପ୍ରାୟ ବୁଣା ପରେ ଶହେରୁୁ ଶହେ କୋଡିଏ ଦିନ ମଧ୍ୟ ଫସଲ ଯୋଗ୍ୟ ହେଇଯାଏ। ମାନେ ତିନରୁ ଚାରି ମାସେ ଭିତରେ ଆମର ହେଇଯାଏ। ଚିନାବାଦାମ ଟା ଆମର ହେଇଯାଏ ମାନେ ଅମଳ କରିବାକୁ ଯୋଗ୍ୟ ହେଇଯାନ୍ତି। ତାପରେ ପ୍ରତି ଏକର ରୁ ଆଠ ରୁ ବାର କୁଇଣ୍ଟାଲ ବାହାରେ ଆଉ।
ଆଛା। ଯା ହଉ ସବୁ ବିଷୟରେ ଆଲୋଚନା କରି କଥାବାର୍ତ୍ତା ହେଲା ପରେ ବହୁତ ଖୁସି ଲାଗିଲା। ଆଉ କେତେବେଳେ ଦରକାର ପଡ଼ିଲେ ମୁଁ ମଧ୍ୟ ଆପଣଙ୍କୁ ଫୋନ୍ କରି କଥା ହେବି।
ଆଜ୍ଞା। କଲ୍ ଟି ଏଇଟି ସମାପ୍ତ କରୁଛି।